ହାଲୋ।
ହାଲୋ।
ଜୟ ଜଗନ୍ନାଥ ଭାଇ।
ଭାଇ ଜିଏ ଜଗନ୍ନାଥ ଭାଇ କିନ୍ତି ଅଛ।
ହୁଁ ଏଇ ଏବେ ଶୋଇକି ଉଠିଲିି।
ଉଁହୁଁ ହୁଁ।
ଆ ତମେ।
ମୁଁ ଏବେ ପଢୁଥୁଲି ଆଉ।
ଓହୋ ବାୟୁସେନା ପାଇଁ ପଢୁଥୁଲ।
ହଁ ବାୟୁସେନା ନାହିଁ ଓଡିଶାର ଭୂଗୋଳ ବିଷୟରେ ପଢୁଥିଲି।
ହୁଁ।
ଆଉ ତମେ ମଧ୍ୟ ତ କମ୍ପିଟେଟିଭ ଏକ୍ସାମ୍ ପାଇଁ ପ୍ରିପେୟାର ହୋଉଥିଲ ତମର। ପଢ଼ାପଢ଼ି କେମ୍ ଚାଲିଛି।
ପଢାପଢି ସେମିତି ଚାଲିଚି।
ଆଚ୍ଛା ଆଚ୍ଛା ଆଚ୍ଛା ଆଉ ଭାଇ ତମେ ସକାଳୁ ଦୌଡ଼ ଲଗେଇବା ପାଇଁ କୁଆଡେ ଯାଅ।
ସକାଳୁ ତ ବର୍ଷା ହୋଉଚି ତ ଯାଏନା ଦୌଡ଼ିବାକୁ ଉଁ।
ଆଚ୍ଛା ଆଚ୍ଛା ଆମର ୟାଡେ ବ ତେ ବର୍ଷା ହୋଉଚି କିନ୍ତୁ ଏବେ ହେଲା ତ ମୁଁ ଯାଇକି ପଳେଇ ଆସିଲିଣିି ତା ପରେ ହେଲା।
ଓହୋ ତମେ ଆସିବା ପୂର୍ବରୁ ହେଇଯାଇଚି ବର୍ଷା ଆଉ।
ହୁଁ।
ଏବେ ବର୍ଷା ଜୋରରେ ହୋଉଚି ନାଇଁ ଅଳପ ହୋଉଚି।
ଏବେ ଚଳିବ ଜୋରିଆ ହୋଉଛି ଆଉ।
ହୁଁ ଏକା ସକାଳୁ କଣ ଖାଇବା ଖାଇଲଣି ନା ନାଇଁ।
ନାଇଁ ଏବେ ତ ଜଷ୍ଟ ଆସିଲି ରନିଙ୍ଗି ମାରିକି। ଖାଇବା ତ କିଛି ଖାଇନି। ଚାହା ଚା ବିସ୍କୁଟ ଟିକେ ଖାଇଦେବି ସଖାଳୁ ସକାଳୁ। ଏଇଡ଼ା ହିଁ ମୁଁ ସବୁଦିନି ଖାଏ।
ହୁଁ।
ଆଉ ତମେ ସକାଳୁ ସକାଳୁ କଣ ଖାଉଚ।
ମୁଁ ସକାଳୁ ପ୍ରାୟତଃ ସୋଲା ଆଉ ମୁଗ ଭେଦେଇକି ରଖିକି ଖାଏ। ଆଉ ତା ସହିତ ଆମର ଆମର ଜଳଖି ଖିଆ ମଧ୍ୟ ଇଟିଲି ଗୁଗୁନି ଖାଏ।
ଆଚ୍ଛା ଆଚ୍ଛା ତ ତମର ଡାଇଟି କଣ ଅଛି।
ନା ସେମିତି କିଛି ନାହିଁ କିନ୍ତୁ ମୁଁ ଟିକେ ସକାଳୁ ଉଁ ମାନେ ସୋଲା ଆଉ ମୁଗ ଟିକେ ଭେଦେ ଦେଇ ଖାଏ ଆଉ।
ହୋଉ ହୋଉ ଭାଇ।
ହାଲୋ।
ହାଲୋ ଭାଇ ତମର ଯୋଉ ପରୀକ୍ଷାଟା ଥିଲା ଏବେ ରିସେଣ୍ଟଲି ପରୀକ୍ଷାଟା କେମିତି ଗଲା।
ଏବେ ପରୀକ୍ଷାତ ବାଗ ହେଲା ନାହିଁ।
କି କଣ ଅସୁବିଧା ହେଲା କ ଟାଇମ ହେଲାନି କି କୋଷ୍ଚିଁ କଷ୍ଟ ପଡିଥିଲା।
କୋସ ପ୍ରଶ୍ନ ତ ସେମିତି ଠିକ ଠାକ୍ ଆସିଥିଲା କିନ୍ତୁ ମୋର ପଢିବାର। ଟିକେ ସମୟ କୁ ଠିକ ଉପଯୋଗ କରିପାଇଲିନି ଯାହା ଫଳରେ। କୋସଚିନ ପ୍ରଶ୍ନର ଉଁ ବୁଝି। ପାରିଲି ନାହିଁ ଏବଂ ତାକୁ ମଧ୍ୟ ଛାଡି ଦେଇ ଆସିଲି।
ଆଛା ଆଛା ତାହେଲେ ଭାଇ କୋଉ କୋଉ ପ୍ରଶ୍ନ ପଡିଥିଲା ମତେ ଟିକେ କୁହନ୍ତୁ ତାହେଲେ ମୁଁ ମଧ୍ୟ। କାରଣ ମୋ ପରୀକ୍ଷା ମଧ୍ୟ। ଚାରି ଦିନ ପରେ ଅଛି ତ ମୁଁ ମଧ୍ୟ ସେଇ ପ୍ରଶ୍ନ ଗୁଡାକୁ ଭାବିକି। ପ୍ରିପେୟାର କରିପାରିବି ତମେ ପଚାରୁନ କୋଉ କୋଉ କୋଶ୍ଚିନ୍ କଣ ପଡ଼ିଥିଲା।
କୋଶ୍ଚିିନ ଆମର ଓଡିଶାର ଭୂଗୋଳ ବିଷୟରେ ତ ବହୁତ କୋଶ୍ଚିିନ ଆସିଥିଲା।
ଆଛା ତାହେଲେ ପଚାର କଣ କଣ କୋସଚୀନ ଆଇଥିଲା କୁହନ୍ତୁ।
ଆମର କୋଶିିନ ଆସିଥିଲା ଓଡିଶାର ରାଜଧାନୀ କେଉଁଠି।
ଏଇ ଓଡ଼ିଶା ରାଜଧନୀ ତ ଭୁବନେଶ୍ୱର।
ଆମର ଆସିଥିଲା। ଓଡ଼ିଶା ସର୍ବୋଚ୍ଚ ଶୃଙ୍ଗ କେଉଁଠିରେ ଅଛି।
ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ ଅଛି ଦେଉମାଳିରେ।
ସେଟା କେଉଁ ଜିଲ୍ଲାରେ ଅବସ୍ଥିତ।
ସେଇଟା ବୋଧେ ଉଁ।
ହାଲୋ। ହାଲୋ।
ହାଲୋ।
କୋଉଁ ଜିଲ୍ଲାରେ ଅବସ୍ଥିତ।
ପୁରୀ।
ନାଇଁ ଯୋଉ ଦେଓମାଳିୀ।
ଖାଲି ଦେଓମାଳି ଆଉ ମୁଁ ଜାଣିନି।
ସେଇଟା ଆମ କୋରାପୁଟ ରେ।
ଆଚ୍ଛା ଠିକ୍ ଅଛି।
ଆମର ଓଡିଶାର ସର୍ବବୃହତର ନଦୀ।
ଓଡ଼ିଶା ର ସର୍ବବୃହତ ନଦୀ ହଉଚି ଚିଲିକା।
ଚିଲିକା ଚିଲିକା ହ୍ରଦ କେଉଁ ପ୍ରକାର ହ୍ରଦ କହିପାରିବ।
ନୁଣିଆ। ଉଁ ହୁଁ ଚିଲ ଲବ ଲବଣାକ୍ତ ଜଳାଶୟ ଠିକ୍ ଠିକ୍।
ଓଡିଶାର ସବୁଠାରୁ ବଡ଼ ନଦୀ କେଉଁଠି।
ଓଡିଶାର ସବୁଠୁ ବଡ ନଦୀ ହଉଚି ମାହାନଦୀ।
ମହାନଦୀ। ଆମର ଦେଓମାଳି କେଉଁ ଜିଲ୍ଲାରେ ଅବସ୍ଥିତ ଏଇଟା ତ କହିଥିଲ କୋରାପୁଟ।
କୋରାପୁଟ ହଁ।
ଆମର ଓଡିଶା କେଉଁ ସାଗର କୂଳରେ ଅବସ୍ଥିତ କହିପାରିବ।
ଓଡ଼ିଶା ହଉଚି ବଙ୍ଗୋପସାଗର କୂଳରେ ଅବସ୍ଥିତ।
ଆ ଖା ବଙ୍ଗୋପସାଗର।
ହୁଁ।
ଆମର ଶିମିଳିପାଳ ଜାତୀୟ ଉଦ୍ୟମ କେଉଁ ଜିଲ୍ଲାରେ ଅବସ୍ଥିତ।
ଶିମିଳିପାଳ ଜାତୀୟ ଉଦ୍ୟାନ ଆମର। ମୟୂରଭଞ୍ଜ ଜିଲାରେ ମଉ ମୟୂରଭଞ୍ଜ ଜିଲ୍ଲାରେ ଉପସ୍ଥିତ।
ଏଁ। ଆମର ଭିତର କନିକା କେଉଁଥି ପାଇଁ ପ୍ରସିଦ୍ଧ।
ଭିତିରି କନିକା କୁମ୍ଭୀର ପାଇଁ ପ୍ରସିଦ୍ଧ।
ଉଁ। ଆମର ମହାନଦୀ କେଉଁ ରାଜ୍ୟକୁ ଓଡ଼ିଶାକୁ ପ୍ରବେଶ କରେ।
ମହାନଦୀ ଆମର ଛତିଶଗଡ଼ ରାଜ୍ୟରୁ ଓଡ଼ିଶାକୁ ପ୍ରବେଶ କରେ।
ତମେ ତ ଭଲ ଉତ୍ତର ଦେଇପାରୁଚ।
ଆଛା ତାହେଲେ ତାହେଲେ ଏଇ କୋଶ୍ଚନ୍ ଗୁଡିକ ହି ପଚାରି ଏଇ ପରିକା ରହିବ।
ଆଜ୍ଞା।
ଆଚ୍ଛା ଆଚ୍ଛା ଆଛା।
ତାହେଲେ ଏଉରା ତମେ ବୋଧେ ପଢି ଦେଇେଛ ଆଗରୁ।
ଭାଇ।
ମାନେ ଏଇ କୋଶ୍ଚିିନି ଗୁଡ଼ା ତମେ ଆଗରୁ ପଢି ଦେଇେଇଛ ବୋଧେ।
ନାଇଁ ସେମିତି କିଛି ନାଇଁ। ଇଏ ତ ମୋତେ ଲାଗୁଛି ବହୁତ ବେଶୀ ବେଶୀ କୋଶ୍ଚିନ୍ ଥିଲା। ଦିଦି ଆଉ କଣ ହଁ ମତେ ଯାହା ଲାଗିଲା। ଯଦି ଆଉ କଣ ଆଡଭାନ୍ସ କୋଶ୍ଚିନ୍ ଥିବ ତାହେଲେ ତମେ ମତେ ପଚାରି ପାରିବ।
ଆମର ହୀରାକୁଦ ବନ୍ଧ କେଉ ନଦୀ ଉପରେ ହୋଇଚି କହିପାରିବ।
ହିରାକୁଦ ବନ୍ଧ କେଉଁ ନଦୀ ଉପରେ ହୋଇଛି ହରାକୁଦ ବନ୍ଧ ହଉଛି ମା ମହାନଦୀ ଉପରେ।
ହୁଁ ଆମର ହୀରାକୁଦ ବନ୍ଧ ଆମର କେଉଁ ଜିଲ୍ଲାରେ
ହୀରାକୁଦ ବନ୍ଧ ସମ୍ବଲପୁର।
ହୁଁ ସମଲପୁରରେ କେଉଁ କେଉଁ ମନ୍ଦିର ପ୍ରସିଦ୍ଧ?
ଭାଇ ଏଇଟା ତ ମୋର କିଛି ଜ୍ଞାନ ନାହିଁ ଏଇ ବିଷୟରେ
ଆମର ସମ୍ବଲପୁରରେ ମା ସମଲେଇ ମନ୍ଦିର ପ୍ରସିଦ୍ଧ।
ଆଛା ଆଛା ନାଇଁ ଜାଣିନି ମୁଁ ସମ୍ବଲପୁରରୁ କେବେ ଯାଇନି ତ।
ସମଲେଇଶ୍ଵରୀ ମନ୍ଦିର ଶୁଣିଥିବ ଆ।
ହୁଁ ହୁଁ
ହୁଁ ଆମର ଅଂଶୁପା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ?
ଅଂଶୁପା ହ୍ରଦ ଆମର କଟକ ଜିଲ୍ଲାରେ ଅବସ୍ଥିତ।
ଆମ ଅମ୍ ଓଡିଶାର ପୁରାତନ ରାଜଧାନୀ ନାମ କଣ କହିପାରିବ?
ଓଡ଼ିଶାର ପୁରାତନ ରାଜଧାନୀ କଟକ।
କଟକ। ଆମର ଓଡିଶା କେଉଁ ଜଳବାୟୁ ଦେଖାଯାଏ?
ଓଡିଶାରେ ଉଷ୍ଣ ମୌସୁମୀ।
ହୁଁ ଓଡିଶାରେ ଅଧିକ ଲୁଆପଥର କେଉଁ ଜିଲ୍ଲାରେ ମିଳେ?
ଓଡ଼ିଶାର ସର୍ବାଧିକ ପଦ କେଉଁ କେଉଁଝର ଜିଲ୍ଲାରେ ମିଳେ।
ହୁଁ ଆମର ଚିଲିକା ହ୍ରଦ କେଉଁ ଜିଲ୍ଲାରେ ଅବସ୍ଥିତ?
ଚିଲିକା ହ୍ରଦ ପୁରୀ ଜିଲ୍ଲାରେ ଅବସ୍ଥିତ ପଚାରିଥିଲ ହଁ
ହ୍ୟାଲୋ ଏଇଟା ମଧ୍ୟ ପଚାରିଥିଲି ତମକୁ ବୋଧେ। ଅ ଓଡିଶା ଶ ଶ୍ ସର୍ବବୃହତ ମିଠା ପାଣିର ହ୍ରଦ କେଉଁଠି?
ଓଡ଼ିଶାର ସର୍ବବୃହତ୍ ମିଠା ପାଣିର ହଦ ଅଂଛୁପା
ବୈତରଣୀ ନଦୀର ଉତ୍ସ କେଉଁଠାରେ
ବୈସ ବୈତରଣୀ ନଦୀର ଉସ୍ତ୍ କୁଂସିକା ପାହାଡ଼ ଥାଲେ।
ହୁଁ। ଓଡିଶା ମୋଟ କେତୋଟି ଜିଲ୍ଲା ଅଛି କହିପାରିବ?
ଓଡ଼ିଶାରେ ମୋଟ ତିରିଶଟି ଜିଲ୍ଲା ଅଛି।
ତମେ ତ ଏହା ମଧ୍ୟ ବହୁତ ସୁନ୍ଦର ଉତ୍ତର ମଧ୍ୟ ଦେଲ। ଏ ମତେ ଲାଗୁଚି ତମେ ଆଗରୁ ମଧ୍ୟ ଏହାକୁ ପଢୁଥିଲ।
ହଁ ଠିକ୍ ଠିକ୍ କହିଲେ ଭାଇ ଏ ଏ ଆଗ ଅପେକ୍ଷା ଅପେକ୍ଷା ରୁ ଆଗ ପ୍ରଶ୍ନ ଅପେକ୍ଷାରୁ ଏଇ ପ୍ରଶ୍ନ ଟିକେ ବହୁତ ସଠିକ୍ ଥିଲା ମାନେ ବହୁତ ଆଡଭାନ୍ସ ଥିଲା। ତ ଏଇ କୋଶ୍ଚିନ୍ ଟାକୁ ପଚାରିବାରୁ ମୁଁ ମୋର ନିଜ ପଢାପଢିଟାକୁ ସଠିକ୍ ଭାବରେ ୟୁଜ୍ କରିପାରିବି। ତାହେଲେ ଏଇ ଏଇ କୋଶ୍ଚିନ୍ ହିଁ ପଡ଼େ।
ହୁଁ ଏଇ କୋଶ୍ଚିନ ତମେ ଅଭ୍ୟାସ କଲେ ତମେ ମଧ୍ୟ ଯେ କୌଣସି ଏ ଏଜ୍ଜାମ୍ କୁ ମାନେ ମାନେ ତମେ ପାର ହେଇପାରିବ। ।
ଆଚ୍ଛା ଆଚ୍ଛା ହେଲେ ଭାଇ ତମର ଆଉ କୋଉ ଏଜ୍ଜାମ୍ ପାଇଁ ପ୍ରିପାର ଚାଲିଚି କି ତମେ ଏଇ ଗୋଟେ ଏଜ୍ଜାମ୍ କରୁଥିଲ।
। ମୁଁ ତ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ ହଉଥିଲି। ଆଉ ତ ସେମିତି କହିବାକୁ ଗଲେ କୌଣସି ସେ ଏକ୍ଜାମ ପାଇଁ ମୁଁ ତ ପଢୁନାହିଁ। ତମେ ଆଉ କିଛି ରଖିଚ କି ଭବିଷ୍ୟତକୁ ଅନ୍ୟ କୌଣସି ଚାକିରୀ ପାଇଁ?
ମୋର ମଧ୍ୟ ଆଉ ଗୋଟେ ଦୁଇଟାରେ ଦୁଇଟା ପରୀକ୍ଷାରେ ଆଖି ଅଛି। ଯଦି ସବୁ ଠିକ୍ ରହିଲା ତାହେଲେ ସେ ପରୀକ୍ଷା ମଧ୍ୟ ଏକ୍ଜାମ ଆଜିକାଲି ତ ତମେ ଜାଣୁଛ ନୋଟିଫିକେସନ୍ କାଢିକି ପରୀକ୍ଷା କରୁନାହାନ୍ତି।
ମଧ୍ୟ କୋଶ୍ଚିନ୍ ପେପର ମଧ୍ୟ ଲିକ୍ ହଉଚି।
ଲିକ୍ ବହୁତ ହଉଚି ଠିକ୍। କହିଲେ ନୋଟିଫିକେସନ୍ କାଢିବେ ଏବଂ ସାତଠୁ ଆଠ ମାସ ପରେ ଏକ୍ଜାମ ହବ। ଯଦି ତମର ଭାଗ୍ୟ ଭଲ ଥିବ ଚାକିରୀ ଲାଗିଯାଏ। ତାହେଲେ ତମକୁ ପୋଷ୍ଟିଂ ଦେଲା ବେଳଠୁ ଆହୁରି ଗୋଟେ ସାତ ଆଠ ମାସ ଲାଗିଯାଏ। ତାହେଲେ ତମେ ଯୋ ଯୋଉ ଦିନ ପରୀକ୍ଷା ଦବ ତାଠୁ ବର୍ଷଟି ପରେ ଏକ୍ଜାମ ପଡିବ। ତ ଏଇଟା ତ ବହୁତ ଲମ୍ବା ପ୍ରୋସେସ ହୋଇଯାଏ। ତେଣୁକରି ମୁଁ ଲଗିଛି ଯୋଉ ଗମେଣ୍ଟ ର ଏକ୍ଜାମ ମାନେ ସେଣ୍ଟ୍ରାଲ୍ କିମ୍ବା ଷ୍ଟେଟ ଗମେଣ୍ଟ ର ଯୋଉ ଏକ୍ଜାମ ପ୍ରୋସେ ସ୍ ଟା ବହୁତ ସ୍ପିଡ୍ ଥାଏ ମୁଁ ସେ ସେ ପରୀକ୍ଷା ଯା ।
ହଁ ତମେ କହିବାକୁ ଚାହୁଁଚ ଯେ ଆମର ସରକାରୀ ଆମ ଓଡିଶା ସରକାର କିମ୍ବା କେନ୍ଦ୍ର ସରକାର ଯେକୌଣସି ଚାକିରୀ ଆଣନ୍ତୁ ଯୋଉ ଚାକିରୀ ବର୍ଷ ସାରା ବାହାରୁଥିବ। ସେଇ ଚାକିରୀ ପାଇଁ ତମେ ପାଠ ପଢ଼ି ଶୀ ଶୀଘ୍ର ଚାକିରୀ କରିବାକୁ ଚାହୁଁଚ। ଏଇଆ ତମେ କହିବାକୁ ଚାହୁଁଛ ନା।
ହଁ ହଁ।
ଆଉ ସେଟା ତ ଠିକ୍ କଥା। ଓଡିଶା ଗମେଣ୍ଟ କେନ୍ଦ୍ର ସରକାର ମଧ୍ୟ ବହୁତ ଚାକିରୀ ଟିକେ ବାହାର କରୁଚନ୍ତି। କିନ୍ତୁ ଅଳପ ମାତ୍ର ଚାକିରୀ ବାହାର କରୁଛନ୍ତି। ଏବଂ ତା ସହିତ ବହୁତ ମଧ୍ୟ ଉଁ କ କଣ କଣ କମ୍ପିଟିସନ୍ ଚ ବଢ଼ି ଚାଲିଚି। ତ ତା ସହିତ ତମକୁ ହଁ। ତ ତା ସହିତ ତମକୁ ନିଜକୁ ନିଜେ ବହୁତ ପରିଶ୍ରମ କରିବାକୁ ପଡିବ। କହିବାକୁ ଗଲେ ସାତରୁ ଆଠ ଘଣ୍ଟା ପଢିବାକୁ ହବ। ଯାହା ହେଲେ ତମେ ଗୋଟେ ସରକାରୀ ଚାକିରୀ ପାଇପାରିବ।
ଯେ ଭାଇ ତମେ ସରକାରୀ ଚାକିରୀ ପାଇଁ ପଢିବା ଆଗରୁ ତମେ ଗ୍ରାଜୁଏସନ କରିଛ ନା
ହୁଁ
ତମେ କେଉଁ ଷ୍ଟିମ୍ ରେ ଗ୍ରାଜୁଏସନ କରିଥିଲ
ମୁଁ କରୁଥିଲି ଆମର କମ୍ପ୍ୟୁଟର ପାଠ ବାବଦରେ
ଆଚ୍ଛା ଆଚ୍ଛା ତାଲେ ତମେ କମ୍ପୁଟର ବାବ ତାହେଲେ ତ କମ୍ପୁଟର ବିଷୟରେ ବହୁତ ବେସିକ୍ ନଲେଜ ତମ ପା ତମ ପା - ଖରେ ଥିବ
ସେମିତି କହିଲେ ମୁଁ ତ କିଛି ଏତେ ଇଏ ପଢିନାହିଁ ମୁଁ ଖାଲି ପା ପଢିଥିଲି ଚାମନ୍ ସର୍ଟିଫିକେଟ ବ୍ୟାଙ୍କ ତ ମୁଁ ବି ସେଇ ମୋର ଯେହେତୁ ବିଜନେସ୍ ପାଇଁ ମୋର ଦରକାର ତ ମୁଁ ସେଥିପାଇଁ ଏଇ ନା ଆମ ଗାଁ ଆମର କୋର୍ସ ଏଠି କରିଦେଇଥିଲି
ନାଇ ଠିକ ଠିକ କଲେ ଭାଇ କମ୍ପୁଟର କୋର୍ସ ଟି ଗୋଟେ କରିଦେଲେ ଆ ଆଜିକାଲି ତ କମ୍ପ୍ୟୁଟର ହିଁ ଜମାନାହିଁ ତମେ ଗୋଟେ କମ୍ପ୍ୟୁଟର କୋର୍ସ ଟି କରିଦେଲେ ଆଗକୁ ତମକୁ ମଧ୍ୟ ଫାଇଦା ହୋଇପାରିବେ ତମେ ତ ଯେହେତୁ ବାଣିଜ୍ୟ କଥା ହେଲ ବା- ଶୁଭ ଥାଏ କେତେ ନଷ୍ଟି ଥାଏ ତ ମୁଁ ଏଇଟା ଏଇଟା ହିଁ କହିବି ଯାହା କୌଣସି ବି ଜିନିଷ କରିବେ ସତର୍କ ସହ କରିବେ
ହଁ ଧ୍ୟାନ ର ସହିତ କରିବାକୁ ହେବ
ହଁ ଭାଇ ହୋ ଭାଇ ତାହେଲେ ମୁଁ ରଖୁଛି ମୋର ଫୋନର ଚାର୍ଜ ଟିକେ ସରିଗଲାଣି ମୁଁ ଆପଣଙ୍କୁ ପରେ ଫୋନ କରୁଛି
ହୋଉ ତାହେଲେ ଧନ୍ୟବାଦ
ଧନ୍ୟବାଦ ଭାଇ